ଦଉ ନମ
ନମସ୍କାର କୁନ୍ତୁ
ଆଉ ଏଇ ବନ୍ଧୁ ଟିକେ ଆସିଥିଲି ଟିକେ ଥଣ୍ଡା ପାଣି ପିଇବାକୁ ଆଉ
ଆଜ୍ଞା ଥଣ୍ଡା ପାଣି ପିଆ ପାଇଁ
ଥଣ୍ଡା ପାଣି ମାନେ ଯୋଉ ମିଳେ ଚିଆ ସିଡସ୍ ଆଉ ଦହି, ଆଉ ଲେମ୍ବୁ, ଆଉ ଥଣ୍ଡା ପାଣି, ପୁରେଇକି ଯୋଉ ଦିଅନ୍ତି ଫେଣ୍ଟିକି ଆଉ ଏଠି ଆମର ଏକମାତ୍ର ଲୋକ କରନ୍ତି ଏଠି ବାଗି ଆ କରନ୍ତି। ଆପଣ କେବେ ପିଇଲେ ଆଉ ମନ ଛାଡିବେନି କହିବେ ସେଇଠି ମୁଁ ଠିଆ ହେଇକି ଆଠ ଦଶ ଗିଲାସ ପିଇ ଦିଅନ୍ତି କି? ମନ ଶାନ୍ତି ପୁରା ହେଇଯାନ୍ତା।
ହ ହୋ ବଢିଆ ବନ୍ଧୁ ଆଉ ଆପଣ ଡେଲି ପିଉଥିବେ ଆଉ ଆଜ୍ଞା ଆଜ୍ଞା ନିଶ୍ଚିନ୍ତ।
ଆଉ କୋ କାଳେ ହଁ ବନ୍ଧୁ। ଠିକ କଥା କହିଲେ ଆଉ କାଳେ ସିଆ ସିଡସ ର ବହୁତ ଔଷଧୀୟ ଗୁଣ ଅ
ଆଜ୍ଞା ଆଜ୍ଞା ନିଶ୍ଚିନ୍ତ ଚିଆ ସିଡସ ଯଦି ଆପଣ ଡେ ବନ୍ଧୁ ତାହଲେ ଆପଣଙ୍କର ପ୍ରଥମ ତମିଛି ଆପଣ ହ ସେ ମାନେ ଥଣ୍ଡା ଦେହଟା ବି ଥଣ୍ଡା ରଖି ହବ ତାପରେ ଆଉ ଗୋଟେ କଥା ଜାଣିଛନ୍ତି ବନ୍ଧୁ? ଚିଆ ସିଡସ୍ ପଥିକି ଚିଆ ସିର୍ ସପ୍ ଅପେକ୍ଷା ସବଜା ତୁଳସୀ ମଞଜିଟା ହେଟା ସବଜା ସିର୍ ଟା ସେଟା ପିଇଲେ ଆହୁରି ପେଟ ଥଣ୍ଡା କରିବେ ଜାଣିଛନ୍ତି ନା।
ଆଉ ଆପଣ ସବୁ ଜାଣିଛନ୍ତି ଆଉ
ଆଜ୍ଞା ମ ଆଜ୍ଞା ଏଇ ସବୁ ମଞ୍ଜି୍ରୀ ଗୁଡା ଖାଇ ବନ୍ଧୁ ଆପଣଙ୍କର ମାନେ କଣ କହିଲେ ସୁଗାର ବି ମାନେ ବ୍ ସୁଗାର ଲେବଲା ବି ଆପଣଙ୍କର ମାନେ ଆୟତରେ ରହିବ ଆପଣଙ୍କର ମାନେ ମାନେ କଣ କହିଲେ ଇଏ ବି କମିଯିବ କଣ କହିଲେ ପେଟ ବାହାରିଥିବ ସେଟା ବି କମିଯିବ ଆପଣଙ୍କ ଓଜନ ବି କମିଯିବ। ଆପଣଙ୍କ ଦେହର ବୁଝିପାରିଲେ ବନ୍ଧୁ ତାର ବହୁତ ଗୁଡଏ ହେଇଯା ଅଛି
ବହୁତ ଔଷଧୀୟ ଗୁଣ ଅଛି ନା? ଆଉ ବନ୍ଧୁ ଆପଣ ରୋଷେଇ ଶିଖିଛନ୍ତି ନା ଆଜ୍ଞ ବନ୍ଧୁ ତମକୁ କୋଉ ରୋଷେଇ ଟା ଭଲ ଲାଗେ ବନ୍ଧୁ କରିବା ପାଇଁ
ଏମିତି ନାଇ ମତେ ଯାହାବି ହେଲେ କରିବାକୁ ଭଲ ଲାଗେ କେମିତି କିଛି ନାହିଁ ବନ୍ଧୁ ଆପଣଙ୍କୁ ମୁଁ ଗୋଟେ କଥା ପଚାର ମୁଁ କହୁଥିଲି ଆପଣଙ୍କ ସେପଟରେ ମୁଁ ଯାଇଚି ଆପଣଙ୍କ ସେପଟରେ ବରୁଣେଶ୍ଵର ମେଡ଼ ହଉ ଗୋଟେ ଅଛି ଆ କୋଉଠି କାଳୀ ପୂଜା ଏ ହେଟା କଣ ସେପଟେ ମୁ ସୁଣିଚି ଭ ଭଲ ହୁଏ ମତେ ଟିକେ କହିପାରିବେ ସେଟା ମାନେ ମାନେ କଣ ସେଠି ହୁଏ କଣ କଣ ସେ କି ସବୁ ଆପଣଙ୍କ ପାଖ ପଡେ କଣ ନାହିଁ ଟିକେ ଆପଣ ତା ଉପରେ ବର୍ଣାନକରି ପାରିବେ ନା
ନିଶ୍ଚୟ ନିଶ୍ଚୟ ବନ୍ଧୁ ଆପଣ କହିବେ ଆଉ ବର୍ଣ୍ଣନା ନ କଲେ ଆମର ମନ ଭଲ ଲାଗିବନି? ଆଉ ବନ୍ଧୁ ଆପଣ ଜାଣିଛନ୍ତି ଆମର ବରୁଣେଶ୍ଵର ମେଳା ବହୁତ ଧୁମ୍ ଧାମରେ ଏଠି ହୁଏ ଆଉ ଜାଣି ଥିବେ ଯାତ୍ରା ବି ପଡେ ବହୁତ ଦୂର ଦୂର ଦୂରାନ୍ତରୁ ଆସନ୍ତି ଯାତ୍ରା କରିବା ପାଇଁ। ଯାତ୍ରା ପାର୍ଟି ସବୁ ଆଉ ଚାରି ପାଞ୍ଚ ଦିନ ଛଅ ଦିନ ଭଳିଆ ହୁଏ ବରୁଣେଶ୍ଵର ମେଳା ଆଉ ଏଠି ବାବା ଶିବଙ୍କର ଅଛନ୍ତି ଶିବ ଅଛନ୍ତି ବୋଲି ଏଠି ତାଙ୍କ ନାଁରେ ବରୁଣେଶ ସ୍ୱର ହେଇଥିଲା ଆଉ ସେ ଯୋଉ ମେଳା ବହୁତ ଧୁମଧାମ ରେ ହୁଏ ବହୁତ ଦୋକାନ ପଡେ ବହୁତ ଖାଇବା ଦୋକ କାନ ପଢନ୍ତି, ଆଉ ପିଲାମାନେ ବହୁତ ବୁଲାବୁଲି କରନ୍ତି। ଆଉ ତ ଜାଣି କଣ ଛୁଆ ମାନଙ୍କୁ ଟିକେ ଟେ ଟକ୍ ଟକ୍ କିିଆ ଖାଇବା ପସନ୍ଦ?
ଆଜ୍ଞା। ଆଜ୍ଞା ସେ ତାଲ୍ କିନ୍ତୁ ଗୋଟେ କଥା ବନ୍ଧୁ ଅଁ ମାନେ ଛୁଆ ମାନଙ୍କୁ ହେଟା କ ପ୍ରକୃତରେ କହିବାକୁ ଗଲେ ସେଗୁଡା ଆମ ଦେହ ପାଇଁ ବହୁତ କ୍ଷତିକାରକ ମାନେ ସବ ସବୁଦିନ ଯଦି ଆମେ ତାକୁ ଖାଇବା ତାହେଲେ କ୍ଷତିକାରକ। ଦିନେ ଅଧେ ଖାଇ ଖାଇଲେ କ ପୁଅ ଅସୁବିଧା କିଛି ବୁଝପାଇଲିନି
ଠିକ ଥା ବନ୍ଧୁ କହିଲେ କଣ କରିବା ଛୁଆମାନେେ ତ ବୁ ଝୁନାହାନ୍ତି ତାଙ୍କୁ ଟିକେ ସେଇ ଭଳିଆ ଖାଦ୍ୟ ପସନ୍ଦ ଆଉ ଆପଣ ତ ଜାଣିଥିବେ ବାରୁନେଶ୍ୱର ମେଳା ଏଠି ବହୁତ ଧୁମ୍ ଧାମ୍ ରେ ହୁଏ ଆଉ ବୁଲିବା କେବେ ଆସିଚନ୍ତି ବନ୍ଧୁ?
ଯାଇନି ତ ସେଇଥିଲାଗି ପାପାଙ୍କୁ ପଚାରିଲି କି ମୋର ମାନେ ମୋର ବି ଇଚ୍ଛା ହଉଛି ବହୁତ ଏଇଥର ଭାବୁଛି କି ବୁଲିବାକୁ ଯିବୁ
ବନ୍ଧୁ ବୁଲିବାକୁ ଯିବା, ଯାତ୍ରା ଦେଖିବା, ରାତିରେ ଧୂମ୍ ଧାମ୍ ରେ ମଜା ମସ୍ତି କରିବା, ଖାଇବା ପିଇବା ଆସିବା। ଆଉ ଏଇତ ବରୁଣେଶ୍ଵର ମେଳାର କଥା ଆଉ। ତ ଜାଣିଛନ୍ତି ଆମର କାଳୀ ପୂଜା ଏଠି ଧୁମଧାମ ରେ ପାଳନ ହୁଏ। ଆଉ କା ହଁ ହଁ ବନ୍ଧୁ ଠିକ କହିଲେ ଠିକ ଶୁନି ଚନ୍ତି ଆଉ ଏଠି ତ ଜାଣିଚନ୍ତି ଆମର ନୃତ୍ୟ ଗାନ ସବୁ କାଳି ପୂଜ ଜାରେ ହୁଏ ଆଉ ଆଉ ବହୁତ ବଡ ବଡ଼ ମେଢ ହୁଏ। କାଳୀ ମାଙ୍କର ଆଉ
ଅଭିନେତା ଅଭିନେତ୍ରୀ ଅଭିନେତା ଅଭିନେତ୍ରୀ ମାନେ ବି ଆସନ୍ତି।
ବହୁତ ବହୁତ ଆସନ୍ତି ଅଭିନେତା ଅଭିନେତ୍ରୀ ମାନେ। କରିବା ପାଇଁ ଏଠି। ଆଉ ହଉଚି ଆମର ଧୁମ୍ ଧାମ୍ ରେ ବହୁତ ପାଳନ ହୁଏ, ଦଶ ଏଗାର ଦିନ ରୁହନ୍ତ ନ୍ତି ଠାକୁର ଆଉ ଆଲୋକ ତ ସମୟ ହୁଏ ହେଇଯାଏ ଯାଜପୁର ଟା ଆଉ ବହୁତ ଲୋକ କ ବଦାରୁରୁ ଦୂର ଦୂରାନ୍ତରୁ ଲୋକ ଆସନ୍ତି। ସେ ବୁଲିବା ପାଇଁ। ମେ-ମେଳାରେ ଆଉ ତ ଜାଣିଛନ୍ତି ଆଉ। ଆପଣଙ୍କର ଏଠି ମ୍ୟୁଜିକାଲ୍ ବି ବନ୍ଧୁ ଦଶ ଏଗାର ଦିନ।
ଅଁ,
ବହୁତ ମଜା ମସ୍ତି କରନ୍ତି ପିଲାମାନେ ଆସିକି। ରାତି ସାରା ବୁଲନ୍ତ। ପିବି ପିଲାମାନେ ଅଛନ୍ତି ଏଠି ପଦାରୁରୁ ଲୋକ ଆସନ୍ତି ବୁଲିବା ପାଇଁ ଠିକ୍ ଇ-ଇ ଏ ଦଶ ଏଗାର ଦିନ ଏଇ ଭଳିଆ ବହୁତ ମୌଜ ମସ୍ତି ହୁଏ।
କେତେ ଟା ଅଛି? ପଡ଼ିଥାଏ।
କଣ କହିଲେ ବନ୍ଧୁ?
ମାନେ କେତେଟା ମେଢ଼ଥାଏ ବହୁତ ସାରା ମେଢ଼ଥାନ୍ତି।
ପ୍ରାୟତଃ ପଇଁତିରିଶ ଟା ଲକ୍ଷ୍ମୀ ନାରାୟଣ ପଚିଶଟି ଏଇଭଳିଆ ହେଇ କି ଷାଠିଏଟି ମେଢ ଆମର ହୁଏ ଯାଜପୁରରେ।
ଏତେ ବନ୍ଧୁ ହୁଏ।
ହଁ ବନ୍ଧୁ। ଆପଣ କେବେ ଆସିନାହାଁନ୍ତି ଏଥରକ ଆସନ୍ତୁ। ମୁଁ ସେଥିପାଇଁ ଡାକୁଛି ବନ୍ଧୁ ଆସନ୍ତୁ ଆପଣ।
ଆଜ୍ଞା ବନ୍ଧୁ ନିଶ୍ଚିନ୍ତ ନିଶ୍ଚିନ୍ତ ଆମକୁ ବାପା ଡାକିଛନ୍ତି ମାନେ
ଆପଣଙ୍କ ପାଇଁ ଆମ ଦୁ ହଁ ଆପଣଙ୍କ ପାଇଁ ଆମ ଦ୍ୱାର ସବୁବେଳେ ଖୋଲା। ଯେବେ ବି ଆସିପାରିବି ଆମ ମା ବି ପଚାରୁଥିଲେ ଆପ୍ ଆପଣଙ୍କ କଥା କହିଲେ ତ ପ୍ରକୃତ ବନ୍ଧୁ ଯିଏ ତାକୁ ଡାକ୍। ଏଥର କ ଆସୁ
ନିଶ୍ଚ ତ ଯୋଉ ମା କହିଛନ୍ତି ମାନେ ତ ତାହେଲେ ମାନେ ପୁରା ଜୋତାକି କିଛି ଯିବାକୁ ହିଁ ପଡିବ
ହଁ ନିହାତି ବନ୍ଧୁ ଆପଣ ତ କେତେ ଥର ମୋ ମା କହିଲେନ ତାଙ୍କୁ ଡାକ ଡାକ ଡାକ ମୁଁ ତାକୁ ଦେଖିବାକୁ ଚାହୁଁଛି ସେ ତମ ପ୍ରକୃତ ବନ୍ଧୁ କିଏ। ଯିଏ ତୁମ ଦୁଃଖରେ ବି ଠିଆ ହୁଅନ୍ତି ସୁଖରେ ବି ଠିଆ ହୁଅନ୍ତି। ଆଉ ସବୁତ ବନ୍ଧୁ ମୁଁ ଆପଣ ଜାଣିଛନ୍ତି। ଦୁଃଖରେ ବହୁତ କମ ଜଣ ଠିଆ ହୁଅନ୍ତି। ଦୁଃଖ ପଡିଲେ ସୁଖରେ ତ ସବୁ ରୁହନ୍ତି। ସେ ବନ୍ଧୁ ନାଁ
ଆଜ୍ଞା ଆଜ୍ଞା ନିଶ୍ଚିନ୍ତ ନିଶ୍ଚିନ୍ତ ନିଶ୍ଚିନ୍ତ ପୁରା ବିଲକୁଲ ବି ଆପଣ ଠିକ କଥା କହିଛନ୍ତି। ଏଇଟା ଆର ଝିଅ ଆପଣଙ୍କ ଦୁଃଖରେ ସାତ୍ ଦେଲା ସିଏ ପ୍ରକୃତ୍ ବନ୍ଧୁ।। ସୁଖରେ ତ ଆପଣଙ୍କ ସାତ ସମସ୍ତେ ଦେବେ। ଏ ତ ସେଠୀ ଏ ଆଉ ହ ବନ୍ୟ ନିଶ୍ଚିତ। ଭଗବାନ ଆପଣଙ୍କୁ ଏଇଭଳିଆ ସବୁବେଳେ ରଖନ୍ତୁ ବନ୍ଧୁ ଆଉ। ଆ ଜୀବନରେ ଅଗ୍ର ମାନେ ବହୁତ
ଉନ୍ନୀତ କରୁ ନା।
ସ୍ଥିି କରନ୍ତୁ।
ଭଲରେ ରଖନ୍ତୁ। ଆପଣ ଘର ଲୋକ ସମସ୍ତଙ୍କୁ ଭଲରେ ରଖନ୍ତୁ ସମସ୍ତେ ଭଲ ରହିଲେ ଆମେ ବି ଭଲ ବନ୍ଧୁ। ଆଉ ବନ୍ଧୁ
ଆଜ୍ଞ ମା
ଓ ହୋ।
ଆଛା। ତ ମା ଆତି ଦେୟ ଭିତରେ ବ୍ୟସ୍ତ ହୁଅନ୍ତିନି। ମା ଆସିଲେ ମା ବି କହୁଥିଲେ ଆପଣ ତ ଆପଣ
ବନ୍ଧୁ ମୁଁ ନିଶ୍ଚୟ ଯିବି ବନ୍ଧୁ ମୁଁ ନିଶ୍ଚୟ ଯିବି।
ଆଜ୍ଞା। ହଁ ବନ୍ଧୁ ଆଜ୍ଞା। ଆ ଘରେ ଏବେ ସମସ୍ତେ ବହୁତ ପ ଏଇ ଗୋଟେ ଗ ଟାଇମ ମାନେ ରୋଷେଇବାସ
ଆପଣ ଟିକେ କହୁନାହାନ୍ତି ବିରିୟାନୀ କେମିତି ହୁଏ? ବିରିୟାନୀ ମତେ ଟିକେ ବିରିୟାନୀ ଖାଇବାକୁ ପସନ୍ଦ ଆପଣ ଟିକେ ବତେଇଲେ ମୁଁ ନିଜେ କରିକି ହାତରେ
ବନ୍ଧୁ ନିଶ୍ଚିନ୍ତ ନିଶ୍ଚିନ୍ତ ବନ୍ଧୁ ଆପଣ ଗୋଟେ କାମ କରିବେ ମାନେ ଆପ ଆପଣ ଭେଜ ଖାଆନ୍ତି ନା ତ ଆପଣ
ଆଜ୍ଞ ମନ୍ତ
ଆପଣ ଗୋଟେ କାମ କରିବେ ସବୁ ପ୍ରଡରେ କମେଇ ପାରିବ। ହ ଯାହାବି ଖାଆନ୍ତି ପନିର ହଉ କି ଛତୁ ହଉ କି ଆମର ହେଲା ଯୋଉ କଣ କହିଲେ ଗାଜର ହଉ କି ହଉ କି ଯାହାବି ଆପଣ ଖାଆନ୍ତି ପରିବା ତାଧୀରେ ଆଳୁ ଟିକେ ପକେଇ ବି ପାରି ଟିକେ ତାକୁ ସବୁ ମାନେ ମାନେ ତାକୁ ସବୁ କଣ କରିବ କହିଲ ମିକ୍ସ ଭେଜ ଉ ଯଉ ଆମର ତରକାରୀ ଟାଇପ ର କରନ୍ତି
ଆଜ୍ଞା।
ଆଗେ ତାକୁ ସବୁ ଭାଜିଦେବେ ଭାଜି ଦେଇକି ମସଲାରେ ଯୋଉ ଅଦା, ରସୁଣ, ପିଆଜ ଆଉ ଟମାଟୋ ସବୁ ବା ଗ୍ରା ମାନେ ବାଟିଦଲା ପରେ ତାପରେ ତାକୁ ପକାଇ ଦେଇକି ତାଧିରେ ଲୁଣ ହଳଦୀ ଗୁଣ୍ଡ ଅମ୍
ଆଉ ବିରିୟାନୀ ମସଲା ଏ ସବୁ
ଆଜ୍ଞା ଆଜ୍ଞା। ବିରିୟାନୀ ମସଲା ଆଉ ହଉଚି ଆପଣ ପକେଇବେ ତାପରେ ସବୁ ମାନେ କଣ କହିଲେ ଗୋଟା ମସଲା କୁ ବୁଝିପାରିଲେ ତ।
ଗ୍ରାଇଡିଂ କରିଦେଇଛି।
ନାଇଁ ତାକୁ ବାଟି ଦେଇକି ତା ଦେହରେ ପକେଇବୁ ସେଇଟା ସବୁଠୁ ଭଲ ବାସ୍ନା ଅଛି ବୁଝିପାରିଲ ତ ସେ ସେ ଯଦି ମସଲା ରହିଗଲା ଆଜ୍ଞା ଆଜ୍ଞା ସେ ଯଦି ମସଲା ରହିଲା ସେ ମସଲା ଯଦି ବିରିୟାନୀ ମସଲା ବି ତାଧୀରେ ପୁରା ମାରଦେଇଥିଲେ ବୁଝିପାଇଲୁ କି।
ଓ ହୋ ବନ୍ଧୁ ଠିକ ଅଛି ତାହେଲେ ଆଉ।
ତାପରେ ସାଇଡ ରେ କଣ କରିବେ ନା ମାନେ ଚାଉଳ ରଖିଦେବେ ଚାଉଳ ରୁ କିନ୍ତୁ ତାକୁ ପର୍ସେଣ୍ଟ ଚାଉଳ ଯେମିତି କିଏ ମାନେ ଆସିବ। ପାଣି ହେଲା ପରେ ଚାଉଳ ଯେତେବେଳେ ଫୁଟିବ ତାଧେରେ ଟିକେ ତେଲ ପକେଇଦେବେ ତାଧେରେ ସବୁ ଗୋଟା ମସଲା ପକେଇଥିବେ ତେଜପତ୍ର ପକେଇଦେବେ ବୁଝି ପାରିଲ, ପକେଇ ଦେଇକି ତାକୁ ଧଣିଆ ପତ୍ର ଟିକେ ପକେଇ ଦେଇକି ଆ ଆଜ୍ଞା ତାକୁ ଇଏ କରିଦେବେ ତାକୁ ଉଁ ଟିକ ଚାଉଳ ହେଇ ସାରିଲା ପରେ ଲେମ୍ବୁ ଟିକେ ପକେଇଥିବେ ଲେମ୍ବୁ ପକେଇଲି ଚାଉଳ ଗୋଟ ଗୋଟା ହୁଏ ବୁଝି ପା ତାକୁ ବାହାର କରିଦେବେ। ସେ ଯୋଉ ବାହାର କଲା ପରେ ସେ ଯୋ ବାହାର କରିକି ଚାଉଳ ଟା ହେଇଗଲା ପରେ, ସେତେବେଳେ ସେଥିରୁ ସବୁ ଗୋ ଟା ମସଲା ଗୁଡା ବାହାର କରିଦେଇ ଯଦି ଆପଣଙ୍କ ପସନ୍ଦ ଗୋଟା ମସଲା ରଖିପାରିବେ କିଛି ଅସ କିଛି ତ ବାହାର କରି ସାରିଲା ପରେ ଆପଣ ଯୋଉ କରିଥିଏ ଫେରିସ୍ ଟା ଯୋଉ କରିଥିବେ ଯୋଉ ପିଆଜ କୁ ଭାଜିଥିବେ ପୁରା ହେଲା ସେଟା ସେ ଯୋଉ ଆପଣ ଯୋଉ କରିଥିବେ ତର କାରି ଯୋଉ ଇ ମାନେ ଯୋଉ ଆପଣ ଯୋଉ ଘାଣ୍ଟିଆ ଟାଇପ୍ ରେ ଯୋଉ କରିଥିବେ ସେଥିରେ ବି ପକେଇଥିବେ ଉଁ, ଆଉ ଯୋଉ ଉଁ ଯୋଉ ଆପଣ ଇଏ କରିଥିବେ କୋଉଟାକୁ ଯେତେବେଳେ ଆପଣ ତାକୁ ବସେଇବେ ପୁରା ଗୋଟେ ବଡ ସୁଇଟିକିସ୍ ତା ଧେରେ ପ୍ରଥମେ ଦେ ଦେବେ ସେ ଯୋଉ ଉଁ ଆଜ୍ଞା ଡିସ୍ ନେଇ ଆସିବେ, ତା ଧେରେ ପ୍ରଥମେ ସେ ଯେ ତରକାରୀର ଗୋଟେ ପରସ୍ତ ଦେଇଥିବେ ତା ଉପରେ ଆ
ଆଜ୍ଞା ଆଜ୍ଞା।
ଯୋଉ ଗୋଟେ ପରସ ଫେର ଇଏ
ଆଜ୍ଞା।
ପୁଣି ପୁଣି ବିରୟାନୀ ମସଲା
ଆଜ୍ଞା ଆଜ୍ଞା ଆଜ୍ଞା ଠି
ତ ଫେରିସ୍ ଟା ଟିକେ ପକେଇ ଦେବେ ପକେଇ ପକେଇ ଦେବେ ଆଉ ପକେଇ ଦେବେ ସେ ଯୋଉ କଲର୍ ଯଦି ଆପଣ ପାଆନ୍ତି ପ । କ୍ଷୀରରେ ଟିକେ କେଶର ମିସେଇ ଦେଇକି ପ ।
ଆଜ୍ଞା ଆଜ୍ଞା ଆଜ୍ଞା ବନ୍ଧୁ ଧନ୍ୟବାଦ କହିଥିବାରୁ ଆଜ୍ଞା ଆଜ୍ଞା ରଖୁଛିୁ ବନ୍ଧୁ ନମ
ଆଜ୍ଞା ନମସ୍କାର ନମସ୍କାର। ଆଜ୍ଞା।